ହ୍ୟାଲୋ କଣ କରୁଛ?
କିଛି ନାଇଁ ଅଛି। ଆଉ କଣ ଖବର? ଆଉ କେମିତି ଗଲା ତମର ଭୋଜି ଆଉ କଣ? ପିନ୍ଧିଲ ଡ୍ରେସ, ଆଉ ହଁ ଷ୍ଟାଟସ୍ ତ ଦେଖିଲି ଭଲ ହିଁ ଦେଖା ଯାଉଥିଲେ।
ହଁ ମାମାର ଭୋଜି ବଢିଆ ଗଲା। ବଡ ଭୋଜି ହେଲା।
ମୁଁ ତମକୁ ଆଉ ଅଲଗା ଫଟୋ ସେଣ୍ଡ କରିବି ତମେ ଦେଖିଦବ ହେଲା।
ହଁ, ହେୟାର ଷ୍ଟାଇଲରେ।
ହେୟାର୍ ସଟାଇଲ ନାହିଁ।
ଆଉ
ଭାଉଜଙ୍କର ତାଙ୍କ ଗାଁ ବାଲା ଫୋଟୋସ।
ଓହୋ
ମତେ କାଲି ପିଅ ଆଣ୍ଟି ସେଣ୍ଡ କରିଥିଲେ ତ।
ହଁ, କିଏ ସେଣ୍ଡ କରିଥିଲା?
ପିଅ ଆଣ୍ଟି।
ଓହୋ ଆମକୁ ଡ୍ରାଇଭରେ କେତେ ଫଟୋ ମିଳିଲା। ତାଙ୍କର ଷ୍ଟାର୍ଟିଙ୍ଗ ରୁ ନେଇକି ଏ ଏଣ୍ଡିଙ୍ଗ ତାଙ୍କ ଘର ସବୁ ବାହରେ ଘର ର ଘରୁ ବାହାରିଲା ଘର ର ସବୁ ଫଟ ମିଳିଲା।
ହଁ ହ ଆଉ କଣ କଣ ଖାଇ ଖାଇଲୁ ଭୋଜିରେ କାଲି କାଲି ନାଇଁ ପହର ଦିନ ତମାନେ ମତେ ସଖାଳେ ହେଲେ କଲ୍ କରିବନି ଇ
ସ ସେ କହୁଚି ତମେ ମତେ ସକାଳେ କଲ କରିବନି କହିକି ମତେ କହୁଛି ତା ତାକୁ ତାକୁ ତ କୁହା ହେଇଥିଲା କି ଆସିବୁ।
ନାଇଁ ମତେ ଏ
ଶୁଣେ ଆମେ କେତେ ଜଲଦି ଯାଇଥିଲୁ କେତେ କ ମାନେ କେମିତି ଯାଇଥିଲୁ ଆମେ ଏକା ଜାଣିଚୁ ଯାଇକି ସେଟେ କାମ କରୁଥିଲୁ ତୁ ତୁ ଯାଇଥିଲେ ବିଜାର ହେଇଥାନ୍ତୁ ସେଠି।
ହଁ ତୁ ପରେ ଖାଲି ଖାଇବା ପାଇଁ ଆସିଥାନ୍ତୁ ବୋଲେ ହେଇଥାନ୍ତା ସ ଇଏ ଏମାନ ଏମାନଙ୍କ ତ ସାଙ୍ଗ ମାନଙ୍କ ସାଙ୍ଗରେ ତାପରେ ବୁଲିକିନା ରିଟର୍ନ କରିଥିଲେ ହେଇଥାନ୍ତା।
ହଁ ଅଁ। ଯେ ମୁଁ ମୁଁ ନାଇଁ କି ଛୁଟି କାଟିବା ପାଇଁ ଗଲି ବାକିଙ୍ଗିଆ ଦିଦି ଘରକୁ ସେ କାଟିଦେଲା ଯେ କାଟିଦେଲା କାଟିଦେଲା ଚୁ
ସୁଣ ଏ ଶୁଣ ଏ ସରିଲା ପରେ ଟିକେ ରିଫ୍ରେସେ କରିବୁ ହେଲା ରିଫ୍ରେସେ ଅଛି ସାଇଡ ପଟେ
ହୁଁ।
ଟିକେ ରିଫ୍ରେେଶ କରିଦବୁ ନୂଆ କିଛି ଆସିପାରେ ହେଲା।
କଣ ପଏସା
ରାଇଁ ଯାହାବି କିଛି ଗୋଟେ ନୂଆ ଗୋଟେ କଣ ଆସିପାରେ ବୋଧ ହେଲା।
ଓହୋ ମାନେ ଇଏ ଟ୍ୟାକ୍ସ।
ହଁ ହଁ ହଁ ଟ୍ୟାକ୍ସ କଲେକ୍ସନ।
ଟାସ୍କ କହିଲି ଟ୍ୟାକ୍ସ ନାହିଁ ଟାସ୍କ
ହଁ ହଁ ବୁଝିଲାସେ। ହଁ ହଁ।
ଆଉ ବଡମା ବଡ ବାପା କୁଆଡେ ଗଲେ?
ବଡ ବାପା ଯାଇଛନ୍ତି ଅଫିସ ତାଙ୍କର ବଡ ମା ଯାଇଛନ୍ ନ୍ତି ଗାଁ କୁ
ଗାଁରେ କଣ କାମ ସରିନି ଏ ଯାଏଁ?
ନାଇଁ ନାଇଁ ସେ ବଗିଚାଆଡେ ଯାଇଚନ୍ତି। ସେ କାମ ଟିକେ କଣ କଣ କରୁଛନ୍ତି ହୁଁ
ଆଉ ଭାଇ ଭାଇ ଭାଉଜ ଆସିଲେ ଗାଁରୁ?
ନାଇଁ ନାଇଁ ଭାଉଜ ତ ଛୁଟି ଚାରି ଦିନ ଧରିକି ନେଇକି ଆସିଥିଲେ। ତାଙ୍କେ ତାଙ୍କର ଜବ ଜାଗା କୁ ଗଲେ।
ହୁଁ।
ଭାଇ ଅଛି ଗାଁରେ ଯିବାସିବା କରୁଛି ଆଉ।
ନାଇଁ ଆାର ମୁଁ ଗୋଟେ ଖାଇବି।
କଣ ଖାଇଲୁ ଏବେ?
ମୁଁ ଖାଇଲି ବରା ସିଙ୍ଗଡ଼ା ତରକାରୀ ଗୁଗୁନି ତରକାରୀ।
ହୁଁ।
ଭୋକ ହୋଉ ଥିଲା।
ହୁଁ ହୁଁ।
ତ ମୁଁ ଖାଇବା ପାଇଁ ଚାହୁଁନି ହେଲେ ବି ଖାଇ ଦଉଛି ବାହାରର ଜିନିଷ।
ହୁଁ ହୁଁ ହୁଁ
ଆଉ କହ ସ୍ମୀତି କେ ସେମିତି କଣ କରୁଛି? ସାନ ଝିଅ କଣ କରୁଛି?
ଛି
ଓହୋ ମନେ ପକଉନି କି ମତେ ସେ?
ସିନ୍ତିସ ଦିଦିଙ୍କୁ ମନେ ପକଉଛୁ କି ନାଇଁ? ଆ ଏ ସଞ୍ଚିତା ମମି କହୁ ମୁଁ ପୁଣି ତୋ ଭଳିଆ ଦେଖା ଯାଉଥିଲି ପୁଣି।
ହାଁ।
ମୁଁ ପୁଣି ଭୋଜିରେ ତୋ ଭଳିଆ ପୁଣି ଦେଖା ଯାଉଥିଲି ପୁଣି।
କେମତି?
ମମି ତ କହିଲେ ତା ଭଳି ଦେଖା ଯାଉବେଳେ ଦେଖାବନି ମମି କେହି କଣ?
ମୁଁ ନଥିଲି ନା ମୋର ପ୍ରେଜେଣ୍ଟା ଥିଲା ସେଠି ମୁଁ ନଥିଲି। ଥିଲି ମୋର ବାର୍ଥଡେ ନଥିଲା।
ହୁଁ।
ନାହିଁ ଖାଲିଟେ ମୋର ଟାବଲ ଅଛି। ତମ ଟାବଲ ସେପଟେ ଥିବ ହଁ। ଦେଖିଲ ଆମେ ଭଉଣୀ ଭଉଣୀ ସବୁ ସେମ ଦେଖା ଯାଉଛୁ। ଶ୍ରୀୟା ହିଁ ଗୋଟେ ଅଲଗା ଦୁନିଆରୁ କେଉଁ ଦୁନିଆରୁ ଆସିଲ ବନ୍ଧୁ ହେଲା ଶ୍ରୀୟା। ଶିବା ଦିଦି।
ଶ୍ରେୟା ବିଜି ଅଛି ସେ ତାର ବାସନ ମାଜୁଛି।
ଓହୋ।
ଭାତ ଗୋଟା ହେଇଯିବ ପାଣି ପିଇ ବା
ଆଉ କଣ କଣ ଖାଇଲୁ ଭୋଜିରେ ତୁ?
ହାମେ ତ ଭେଜ ପଲା ମୁଁ ଭେଜ ଆଇଟମ ଖାଇଲି।
ଭେଜ ଆଇଟମ ରେ କଣ କଣ ହେଇଥିଲା?
ଭାତ ଡାଲି ପନୀର। ଘାଣ୍ଟ। ପନିର ତରକାରୀ ତାପରେ ଚିପ୍ସ। ତାପରେ ଆମର ଖଟା ଆମ୍ବ ଖଟା। ଚଣା ତରକାରୀ ଏତିକି। ନନଭେଜ ବାଲା ମାନଙ୍କ ଚିକେନ ମଟନ୍ ହେଇଥିଲା।
ହୁଁ ହୁଁ ହୁଁ।
କ୍ଷୀରି ହେଇଥିଲା।
ହୁଁ।
ତାହା ଖାଇବୁ
ଅ ହଁ ଭାଉଜ ଙ୍କୁ କେତେ ଜଣ ଛାଡ଼ିବାକୁ ଆସିଥିଲେ।
ପାଞ୍ଚଜଣ। ପାଞ୍ଚପରୁଣ ସଜଅଛି ମାରିବି ଜଣିଛୁ।
ତାଙ୍କୁ କଣ ଦେଲ ସବୁ ସ୍ନାକ୍ସ ଖାଇବା।
ଆମେ ଦେଲୁ ଶିଓ
ହୁଁ ହୁଁ ହୁଁ।
ଆଁ ଆଁ ଆଁ ଖାଲି ନାତୁ ମାରୁଛି ଖାଲି ମାରୁଛି ଖାଲି। ଆଁ ଆଁହ
ସ୍ମିତି ତୁ କେବେ ଯିବୁ ହଷ୍ଟେଲ ହେଲ୍ଲୋ ହେଲ୍ଲୋ। ହଷ୍ଟେଲ କେବେ ଯିବୁ ଝିଅ। ମୁଁ ଛାଡି ଆସିବି ସ୍ନିତି।
ଏ ସିମତି ହଗୁରି ଟା।
ଆରେ ମୁଁ ସେ ଟେଲର ଯଉ କହନି ହଁ ହ୍ୟାଲୋ।
ହ୍ୟାଲୋ।
ହଁ ଶୁଣେ ଝିଅ। ହ୍ୟାଲୋ। କଣ କରୁଥିଲୁ କଣ କରୁଥିଲୁ।
ମୁଁ ଖାଉଥିଲି।
କଣ ଖାଉଥିଲୁ। କଣ ଖାଉଥିଲୁ ସ୍ଵୀତ୍କର୍ନ ୱବ। ୱବ ବଢିଆ ଆଉ। ହୁଁ ଆଉ ଭୋଜିରେ କଣ କଲୁ ତୁ।
ଭୋଜିରେ ମୁଁ ବୁଲିଲି।
ଖାଲି ବୁଲିଲୁ କାହା ସହ ବୁଲିଲୁ।
ସମ୍ଭବି ସହିତ ସମ୍ଭାବି ଦିଦି ସହିତ
ଓ ହୋ ହୋ ହେଲା ଆଉ ଶ୍ରିୟା ଦିଦି
ରିଆ ଦିଦି କଣ
କାହା ସହ ବୁଲିଲୁ ତୁ?
ମୁଁ ବା ଷ୍ଟେଜରେ ବସିଥେଲି। ମୁଁ ସେ ଗିଫ୍ଟ ବାଗେରା ସବୁ ଅକୁ ସମ୍ଭାଳି ଥିଲି କୁହ ଖାଲି ମାରୁଚି ଲୋ ଇଏ କାଟୁନି କି ତୋ ମାଡ।
ଆଉ କୁମକୁମ୍ କୁମକୁମ୍ ଆସିଥିଲା ତ?
ହଁ ଆସି ଭାଇମାନେ ସବୁ ଆସ କୁମକୁମ୍ ଦିଦିଆଙ୍କ ଭାଇଙ୍କର ତ ବାହାଘର ହବ ପରେ ଡିସେମ୍ବରରେ।
କୁହ ହଁ ହବ। ଉଦଗିରି ର ଭାଉଜ।
ଉଁ ହୁଁ -ହୁଁ।
ଭାଉଜ ବି ଜବ୍ କରୁଚନ୍ତି।
ଉଁ-ଉଁ ମମି କହୁଥିଲେ ଘରେ। ସବୁ ବୁଡିଯା ସରୋଜ ଭାଇଙ୍କ ଷ୍ଟାଟସ୍ ଦେଖିଲୁ କି ନାଇଁ? ସେଇଥିରେ ମୋ ଡ୍ୟାନ୍ସ ଅଛି। ନାଚୁଚି ମୋର ଡାନ୍ସ ଭିଡିଓ ଥିଲା ସେଇଠି ଗହଳିରେ ନାଚୁଥିଲୁ।
ହଁ ଦେଖିବି ଆଉ।
ଟ୍ବଣ୍ଟି ଫୋର୍ ଆୱାରରେ ପଳେଇଥିବ ଦେଖିଲାବେଳେ ପଳେଇଥିବ ନାଁ କଣ?
ଦେଖେ କେବେ।
ହୁଁ- ହୁଁ- ହୁଁ। ଆଜି କଣ ରାନ୍ଧିଛ ଡିନର୍?
ଡିନର୍ ରେ ଭାତ, ତରକାରୀ।
କି ତରକାରୀ?
ଆଳୁ ବାଇଁଙ୍ଗଣ।
ଓ ବାଇଗଣ ଲଞ୍ଚରେ?
ଲଞ୍ଚ୍ ରେ ପଖାଳ ପଖାଳ ହେଇଥିଲା।
ହୁଁ।
ତାପରେ ଶାଗଭଜା ତାପରେ ସେଇ ଯୋ ରାନ୍ଧିଥିଲୁ ନା ଆମେ ସେ ସେ ସାଇଡ୍ ସାଇଡ୍ ରୁ କାଢିକି ପୋଖରୀ ପାଖୁ
ହଁ ସେଇଟା ହଁ।
ହଁ ତାପରେ ଭେଣ୍ଡି ଆଉ ଆଳୁ। ଭଜା ତାପରେ ଆଉ ଗୋଟେ ଜେଜେମା ଦି ଆସିଥିଲେ ସେ କଖାରୁପତ୍ର ଭଜା।
ହୁଁ -ହୁଁ। କଖାରୁ ଫୁଲ ଅଛି?
ଉଁ କଖାରୁ ଫୁଲ ଥିଲା ତିନିଟା କଣ ପିଠଉ ବ ଉଁ ପିଠଉ ବନେଇବ ବୋଲି ଇଏ କାଢିଥିଲା ହେଲେ ବନେଇଲାନି। ସେ ଫୋପାଡି ଦେଲିି ମୁଁ ତାକୁ।
କାଇ ଫୋପାଡିଲୁ ତୁ ବନେଇ ଦେଇଥାନ୍ତୁ ଟେଷ୍ଟ୍ ହୁଏନା ଫୁଲ।
ହୁଁ।
ତାପରେ ଆମର କଣ କୋଉ? ଥିଲି ଏ ତୁ ଉଠିଲୁ ଏ ସିନ୍ତି ବେଶୀ ହଉଚି। କାହିଁ କିଲୋ ସେମିତି କରୁଛୁ ମତେ।
ସେମତି କଣ କଣ ଖାଇଲୁ କି ତୁ ମଟନ୍ ଖାଇଲୁ କି ନାଇଁ? ଭୋଜିରେ ମଟନ୍ ହେଇଥିଲା।
ତୁ କଣ ହେଲା।
ଖାଇଲୁ କି ନାହିଁ?
ମୁଁ କଣ ପାଇଁ ଖାଇବି।
ଖାଇବୁନୁ କିିଲ ଲୋ।
କଣ ପାଇଁ ଖାଇବି ଲୋ।
ଟେଷ୍ଟି କରିଥାନ୍ତୁ ନା ଟେଷ୍ଟ୍ କରିଥାନ୍ତୁ କେମିତି ଲାଗୁଛି ବୋଲି।
ଛି ତତେଇ ଚ୍ଛାମ୍ କୁ ଇଚ୍ଛା ନାହିଁ।
ହୁଁ
ତୁ ସବୁ ଖାଉଛୁ ମଟନ ବି ଚିକେନ ବି ମାଛ ବି।
ହଁ ମୁଁ ଖାଉଛି। ମୁଁ ମଟନ ଖାଉଛି ଚିକେନ ଖାଉଛି ଆଉ ମାଛ ଖାଉଛି।
ସେଥିପାଇଁ ମୋଟି ହଉଛୁ।
ଏତେ କଥା କେତେ ବଡ଼ କଥା କହିଦେଲା। ଜେସେ ହି ଆପ ଏକ
ହ୍ୟାଲୋ ହ୍ୟାଲୋ
ହୁଁ ହ୍ୟାଲୋ
କଣ ହେଲା?
ନାଇଁ ଛାଡ ତୁ ତ ମତେ ମନେ ପକଉନୁ ଆଉ
ରିଲ ଦେଖୁଚି କି ଲୋ ସେ?
ରୀଲ ଦେଖୁଚି କି ଲୋ ସେ କିଏ ମୁଁ ହଉ ମୁଁ କାଟିି ମୁଁ କାଟିକି କଲ୍ କରୁଛି ହେଲା ବାର ମିନିଟ ହେଲା।
ରଖୁଛି।
ହଁ ମୁଁ କାଟିକି କଲ୍ କରୁଛି।